ହ୍ୟାଲୋ ହଁ ହାଲୋ।
ଆଜ୍ଞା। କଣ କରୁଥିଲେ?
ସେ ଝିଅ ହେରିକାଙ୍କୁ ଖୋଇଦେଇକି ଶୁଏଇଦେଲି ଶୋଇ ନଥିଲେ ତ।
ଆଜ୍ଞା ଆଜ୍ଞା।
କଣ ତମ କାମ ସାରିଲାଣି ନେଟୱର୍କ ହଁ ନେଟୱାର୍କ ରହୁନି ପା ଛାତକୁ ଆସିଚ ନେଟୱାର୍କ ତଳେ ରହୁନି ତ।
ତି ନା ଏୟାରଟେଲ୍ ଅଛି?
ହଁ ଏୟାରଟେଲ।
ଏୟାରଟେଲ ଅଛି।
ହଁ। ଆଉ ତମର ଏୟାରଟେଲ ନା ଜିଓ?
ଅଛି। ଏୟାରଟେଲ ଅଛି ଏୟାରଟେଲ ରେ ନେଟୱାର୍କ ସ୍ପିଡ। କିନ୍ ନ୍ତୁ ବେଳେବେଳେ ଟିକେ ଅପଡାଉନ ହଉଚି ଆଉ।
ଓହୋ ସେଦିନ କଟିଗଲା ଅଧାରୁ କଥା ହଉଥିବୁ ମାନେ କଟି ଯାଉଚି।
ହୁଁ ଆଉ ଭାଇ କେତେବେଳେ ଆସିବେ ଫୋନ୍ କରି ଥିଲେ।
ହଁ ଭାଇ ଆସି ସାରିଲେଣି। ହଁ ଆସି ସାରିଲେଣି। ଏଇନିକା ଧୋଇ ହେବେ ମୋବାଇଲ ଦେଖିବେ। ଖାଉ ଖାଉ ତାଙ୍କୁ ଏଗାରଟା ସାଢେ ଏଗାର ହେଇଯାଉଚି। ଶୋଇଲା ବେଳକୁ ସବୁଦିନ ବାରଟା। ବାରଟା, ଚାରିଟାରେ ଉଠୁଚି। ଚାରିଟାରେ ନ ଉଠିଲେ ଚାରିଟାରେ ନ ଉଠିଲେ ଏଇ ଯଉ ସାନ ଝିଅ ଉଠିଯିବ ନା। କିଛି କାମ କରେଇଦବନି। କାମ କରାଇଦବନି ତାପରେ ସିଏ ବାସି କାମ ସାରିକି ତୁ ରୋଷେଇ କଲା ବେଳକୁ ଠିକ୍ ବାରଟାରେ ଖାଇବ ସାନ ଝିଅ ସାନ ଝିଅ ବାରଟାରେ ଖାଇବ ତା ରୋଷେଇଟା ପୁଣି ଶୀଘ୍ର ସରିବା ଦରକାର ଉଠିଲେ ଇଆଡେ ସବୁ କାମ ସରିବ ତାପରେ ପୁଣି ତା ଖାଇବା ଟା ଚୁଡ଼ା ଗୁଣ୍ଡ ସାତଟାରେ ଖାଇବ ସେ ଉଠିବ ଦାନ୍ତ ଘସିବ ଗାଧୋଇ ହେବ ଖାଇବ।
ଏକା ଥରେ ଗାଧେଇ ଦିଅ ନାଇଁ?
ଏକା ଥରେ ଗାଧେଇ ଦେବ ତାକୁ ସତଟା ବେଳକୁ ଆଠଟା ବେଳକୁ ଗାଧୋଇ ଦେବେ ସାଢେ ଆଠଟା ବେଳକୁ ଖଇଦିଏ ମୋ କାମ ଇଆଟେ ସରିଲା ବେଳକୁ ଠାକୁର ପୂଜା ଧର ଅପା କରନ୍ତି କୋଉନ ମୁଁ କରେ
ହଁ।
ଶୀଘ୍ର ଗାଧୋଇ ପଡି ତାହେଲେ ଠାକୁର ପାଖର ପୋଛି ପୋଛା ଦେଇକି ଘର ପାଣି ଫାଣି ଆଣିକି ଥୋଇକି ବାସନକୁସନ ମାଜିକି ଠାକୁର ବାସନ ଥୋଇ ଦେଇେଇଥେ ସେ ଚଉରାରେ ପାଣି ଦେଇଥିବେ ଆସିଲେ ପୂଜା କରିବେ ଝିଅ ଯଦି ଉଠିଥିବ। ଆଝିଅ ଯଦି ଯଦି ନ ଉଠେ ତା ମୁଁ ତାକୁ ପୂଜା କରି ଦିଏ।
ଭାଇ କ ସବୁଦିନ ଏମତି ଲେଟ ରେ ଆ
ଯେ ସବୁଦିନଲେଟରେ ଯାହାହେଲେ ବି ଯୋଉନ ସକାଳ ଡୁଟି ଥିବ
ହୁଁ।
ସେଦିନ ଆସିବା ପରୋରେ ଆଠଟା ସାଢେ ଆଠଟ ରେ ପଳେଇ ଆସିବେ ହିସାବ କରନ୍ତି ସାଢେ ଆଠଟରେ ପଳେଇ ଆସିବେ ଆଉ ଯୋଉ ଦିନ ଏଇ ଗୋଟା ବେଳେ ଡ୍ୟୁଟି ଏଇ ନଅଟା ଡ୍ୟୁଟି ସରିଲା। ହିସାବ ହିସାବ ପତ୍ର କରିକି ଦେଇକି ଆସିବା ଏମିତି ହେଇଯାଉ ସାଢ଼େ ଦଶଟା ଏଗାରଟା।
ହୁଁ। କାମରେ ରହିଯାଉଥିବ ସେଥିପାଇଁ ହଁ।
ଖାଇକି ଶୋଇଲା ବେଳକୁ ହେଲା ବେଳକୁ ବାରଟା ସେ ପେଟ ଗ୍ୟାସ ହେଇଯାଉଛି ନିଦ ହବନିଡ କିନା ବାରଟା ଶୋଇଲା ବେଳକୁ ନିଦ ହବ କି ସାଙ୍ଗେ ସାଙ୍ଗେ
ବାରଟା ସାଙ୍ଗେ ସାଙ୍ଗେ ନିଦ ହବନି ତାପରେ ଏତେ ଜଲଦି ଉଠିଲେ ଏମିତି ବାରଟ ରାରୁ ଚାରିଟା ମାନେ କେତେଟା ଟାଇମ କୁହନି ତାପରେ ନ ଶୋଇବ ଦେହ ଖରାପ।
ମୁଣ୍ଡ ବୁଲଉଛି ବୁଲଉଛି ଖରାବେଳେ ଶୋଇ ହଉନି ଖରାବେଳେ ଠିକ ଟାଇମ ରେ ଠିକ ସକାଳୁ ଏଠି ଗୋଠେ ଯିବେ ନା ଆସିବେ ତୁ ଛୁଆଙ୍କୁ ଖଇ ପଇ ଦେଇଥିବୁ ଶୋଇଲା ବେଳକୁ ସେଠିକ ଆସିବେ ଖରାବେଳେ ଖାଇବେ ଖାଇଲା ବେଳକୁ ଇଏ ଗାଧେଇ ଖାଇକି ତିନିଟା ବାଜିଯିବ। ତିନିଟା ବାଜି ଯିବ ତିନିଟା ବାଜିଲା ବେଳକୁ ଆଡେ ଘର ଦଵାର ଖରକା ଯିବ ରୁଟି ଅଟା ଚକାଡିବି ଇଏ ସାଢେ ଆଠଟାରେ ଝିଅ ଖାଉଛି।
ହୁଁ।
ଧୂପ ଦିଆ ହେଇଯାଉଛି ଦେଖୁନ କେତେ ଶୀଘ୍ର ହେଇଯାଉଛି।
ହଁ ହଁ।
ଆ ଏଇଆଡେ ଅଟା ଚକଟ ତାପରେ କ୍ଷୀର ବସା ତରକାରୀ କର। ଇଏ ସାଢେ ଆଠଟାରେ ଖାଇବ ସାନ ଅଛି ଆଉ ସାଢେ ଆଠଟା ଖାଇକି ଶୋଇବ ନଅଟା ସୁଧା ସୁ ଟାଇମରେ ବି
ାଇ ମକଲେ ହଁ ହଁ ଛୁଆ ପାଠ ପଢିବା ତାପରେ ଖାଇବା ପାଇଁି ଟ ଠିକ୍ ଟାଇ ରେ ଶୋଇଲେ ସେମାନେ ସକାୁ ଉଠିବ ତା
ତ ସ୍କୁଲ ଯିବ ନା।
କାଲିଠୁ ସ୍କୁଲ ଯିବେ ଏବେ ଯ ସକାଳ ସ୍କୁଲ ଟା ଅଛି ବୋଧ ଏଇ ଲାଷ୍ଟ ବେଳକୁ ମାସର କରିବେ କଣ ଆଉ।
ହଁ ହଁ ଏନକ ତ ସାଢେ ଛଅ ଟା ରୁ ସାଢେ ଦଶଟା ନା।
ଏ ଏବେ ଟିକେ ଝିଅର କୋଉ କ୍ଲାସେ?
ଦ୍ୱିତୀୟ।
ଦ୍ଵିତୀୟ କ୍ଲାସ ପ୍ରଥମ ଦ୍ଵିତୀୟ ପିଲାଙ୍କର ଅଛି ନା କଣ ସାଢେ ଛଅଟା ରୁ ସାଢେ ଆଠଟା।
ଆମର ତୃତୀୟ ରୁ ଦ୍ଵିତୀୟ ଆସିଛି ସାଢେ ଛଅଟା ରୁ ସାଢେ ଦଶଟା।
କାହାର ନାହିଁ ଆଜି ପୁଣି ଆସିଥିଲା ସ୍କୁଲ ତରଫରୁ ହଁ। ଆଜି ଅଛି ସାତ ଛଅଟା ରୁ ସାଢେ ଆଠ। ତାପରେ ଏଇ ଯୋଉ ତାପରୁ ତୃତୀୟ ପିଲାଙ୍କଠୁ ବୋଧେ ଅଛି ସାଢେ ସାତଟା ରୁ ସାଢେ ଦଶଟା କିମ୍ବା କଣ ଏମତି ଠିକ୍ ସେ ମନେ ନାହିଁ ତାଙ୍କ ଟାଇମ୍ ଟା।
ଓହୋ ମୁଁ ଆଉ ଆଜି ଦେଖିନି ମୋ ନମ୍ବର ଟା ବା ଦେଇନି ଭାଇଙ୍କ ନମ୍ବର ଟା ଦେଇଦେଇଛନ୍ତି ତ। ସେ ଭାଇଙ୍କ ମୋବାଇଲକୁ ଆସ ଭାଇ କହୁଛନ୍ତି ମୋ ନମ୍ବର ଟା ଦେଇନି।
ଆସବ ଏଇ ମେସଜ ଟା ଟିକେ ଚେକ୍ କରିଦେଇଥାଉ। ମୁଁ ତ ଦେଖିଥିଲି ଟାଇମ୍ ଟା ତାପରେ କିଛି କଣ ପଠେଇଥିବେ କଣ କରୁ
ହଁ ହଁ ହଁ ଦେଖି ଦେଲେ ହବ ଟାଇମ୍ ଟା।
ଆଉ ଝିଅର ପଢାପଢି ଠିକ୍ ଠାକ୍ ଚାଲିଛି।
ହଁ ସେମତି ଚାଲିଛି ମୁଁ ତ ଟାଇମ୍ ଦେଇପାରୁନି ଏଇ ସାନ ଝିଅ ଟା ହଇରାଣ କରୁଛି। ସେ ଅପା ତାଙ୍କର ପଢା ଏମତି ଆଉ ସେ ଟିଉସନ ଯାଏ। ଟିଉସନ ଆସିକି ସଫା ଦେଖନ୍ତି। ସ୍କୁଲ ବି ଚ ଗାଧେ ଖାଇକି
ହୁଁ ଝିଅ ଟା ବି ଯାହା ପଢୁଛୁ। ପୁଣି ତା ଦେହ ଟିକେ ଆଗେ ଭଲ
ତାକୁ ଏତେ ପ୍ରେସର ଦଉନୁ ପା। କ ବଢିଆ ପାଇଁ।
ହୁଁ ନାଇଁ ସେ ପଢୁଛି ଆଉ ଯେମିତି ପଢୁଛି ପଢୁଥାଉ ଏବେ। ପାପ କଣ।
ଘରୁକୁ ପା ଏବେ ହେଇ ଯାଇଥିଲି ଏଇ ସାବିତ୍ରୀ ଉତ୍ସବ ତ। ଆଉ ସବ ପନ୍ଦର ଦିନ ର ଘରା ଆସିଲି ଆଉ ତାପରେ ରଥଯାତ୍ରାକୁ ଯିବା।
ଘରେ ସବୁ ଭଲ ଅଛନ୍ତି।
ହଁ ଘରେ ବାପା ଆସିଥିଲେ ରଜକୁ। ମଙ୍ଗଳବାର ଦିନ ଆସିଥିଲେ ମଙ୍ଗଳବାର ଦିନ ରଜକୁ ଆସି ହେଲେ ଆମ ତ ପିଠା ହବନି। ଆ ସେ ଯଉ ପିଠା ନେଇକି ଆସିଥିଲେ। ଗଲେ ତା ବୁଧୁବାର ଦିନ ଗଲେ ସକାଳୁ। ତାପରେ ରଥ ଯାତ୍ରା କୁ ଯିବି। ରଥଯାତ୍ରା ଆମ ସେପଟେ ଗାଁ ଏତେ ଭଲ ହୁଏ।
ହଁ ହଁ ସେପଟେ ଭଲ ହୁଏ।
ଯାତ୍ରା ଭଲ ହୁଏ‌। ରଥଯାତ୍ରା। ହୁଁ ଏନ୍ତି ପୁରୀରେ ହୁଏ ସେମ ସେ ତିନ ଯଉ ରଥ ଟଣା ହୁଏ। ଯାତ୍ରା ଦୋକାନ ଫୋକାନ ଦୋଳି ଫୋଳି ସବୁ ପଡ଼େ ଭଲ। ଯାଉ ଆଃ ହେରା ଶଇଲାଣି?
ଆଜ୍ଞା?
ଏ ପାପା ଶୋଇଲାଣି?
ହଁ।
ତାଙ୍କ ଦେହ ଭଲ ଅଛି ଏନାକେ।
ପୁଣି ଟିକେ ନେଟୱାର୍କ ଇସୁ ରହୁଚି ତ ସେଥିପାଇଁ।
ମୋ ଛାତରେ ଅ ତ ଛି। ନେଟୱାର୍କ ପ୍ରୋବ୍ଲେମ ହଉଚି ଏଇ ଟାଇମରେ ନେଟୱାର୍କ ଟିକେ ରହେ ନା।
ହଁ ହଁ ସେଠି ମାନେ ଶୁଭୁଚି ବେଳେ ବେଳେ ଟିକେ ଟିକେ ଶୁଭୁନି।
ହୁଁ। ଏଇଟା ଏଇ ଟାଇମଟା ନେ ଟୁଆ ଟିକେ ରହିବନି।
ହୁଁ ଆଉ ସକାଳୁ ଉଠିକି ଏତେ କାମ କର୍ ଚୁ ସବୁ।
ଏଠି କାମ ଯଉ ମାନେ ଛୋଟ ଛୁଆ ନାଁ ତ ସିଏ ଛାଡିବନି ସିଏ ଯଉ ଟାଇମରେ ଶୋ ସେ ସେଇ ଟାଇମଟା କାମ
ହଁ ବା, ଛୁଆ ହେଲା ପରେ ଏମତି। ଟାଇମ୍ ଟେବୁଲ୍ ନ ରଖିଲେ ଟିକେ ଅସୁବିଧା ହବ।
ଆବ ସୁବିଧା ହବ ନା। ତାପରେ ଘର ଲୋକଙ୍କର ବି ଖାଇବା ପିଇବା ଟାଇମରେ ମାନେ କଲା ଅଳୁକୁ ହବନେଇ। ତାପରେ ଛୋଟ ଛୁଆ
ହଁ ସେ ଟିକେ ବଡ଼ ହେଇଗଲେ, ଉଁ ତାପରେ ଟିକେ ରିଲାକ୍ସ। ହବ ଆଉ।
ହଁ ହଁ। ଆଉ ତମର ତମ ଶାଶୁଙ୍କ ହେହ ଭଲ ଅଛି ନାଁ?
ଶାଶୁ ମଧ୍ୟ ଏବେ ଟିକେ ଭଲ ଅଛନ୍ତି। କାହିଁକି ନା ମଝିରେ ଟିକେ ଦେହଟା ତାଙ୍କର ବୋହୁତ ଖରାପ ହେଇଯାଇଥିଲା। ଆ ମେଡିସିନ ଖାଇଲେ। ତାଙ୍କୁ ଟିକେ ଯାହା ବି ହେଲେ ବୟସ ହେଇଗଲାଣି ତାଙ୍କୁ ଟିକେ ଟାଇମ ଟେବୁଲରେ ସବୁ ଜୁସ ଫୁସ୍ କରିକି ଦେଲାଠୁ ଟିକେ ସୁସ୍ଥ ସବଳ ଏବେ ଠିକ୍ ଠାକ୍ ଅଛନ୍ତି।
ଏ ବୟସ ହେଲାଣି
ବୟସ ହେଲାଣି ତାପରେ ସିଏ ଟିକେ ଦୁର୍ବଳ ଲୋକ ସେଥିପାଇଁ ସେ ଟିକେ ବେଶ ସସ ହେଲେ ତାପରେ ତାଙ୍କୁ ଯଦି ତାଙ୍କ ପାଖରେ କିଏ ଦି ତିନି ଜଣ କହିଦେବ ନାଁ ଇଏ ଆଉ ମାନେ ଏତେପରି ହେଲେଣି ହବନି ଇଏ ସିଏ ସିଆ ସେ ବେଶୀ
ଡରି ଯିବେ ଆଉ ଟିକେ ନା
ସେଥିପାଇଁ ମୁଁ ତାଙ୍କୁ କୁ କୁହେ କି କେହି କିଛି ତାଙ୍କ ସାମ୍ନାରେ କେହି କିଛି
ହଁ ସେଆ
ଯେ ଆଉ ମୁଣ୍ଡ ପୁରେଇ ପାରି ଦେବେ ତାପରେ ଏବେ ଦେଖୁ ବୟସ ଥିବା ଲୋକଙ୍କୁ ବି ହାର୍ଟ ଷ୍ଟ୍ରୋକ ଇଏ ସିଏ ସବୁ ହେଇଯାଉଛି ଆଉ ସହଜେ ସେ ତାଙ୍କର ବୟସ ହେଇଗଲାନି ନା? ତାଙ୍କୁ ଖାଲି ଜଗି ରଖି ଇଁ ଏ ସେ ଯାହା ହୋଉ ଭଗବାନଙ୍କ ଦୟାରୁ ଏବେ ଠିକ୍ ଠାକ୍ ଅଛନ୍ତି
ଭଲ ଏମିତି ବସିଥାନ୍ତୁ କିଛି ନାହିଁ କିଛି ନ କରନ୍ତୁ ପଛେ କିନ୍ତୁ ପାଖରେ ବସି
ହଁ ମାନେ ମା ଟିଏ ଥିଲେ ଘରେ ମା ହୁଅନ୍ତୁ କି ବାପା ହୁଅନ୍ତୁ ଘରେ ଥିଲେ ସାର୍
ହଁ ହଁ ହଁ ସେ
ଆଉ ଏବେକା ଲୋକ ସିନା ଏଇ ବୁଝୁନାହାନ୍ତି ନେଇକି ଆମ ର ଓ ବାପା ମାଙ୍କୁ ଦେଖୁଛ ନା କେତେ ହଇରାଣ ଇଏ ସ କରୁଛନ୍ତି।
କରୁଛନ୍ତି ଛାଡି ଦୋଉଛନ୍ତି ନଇକି ଧର ଏଠି ସେଠି ମର ଭଲ ଲାଗୁନି କିନ୍ତ ମା ବାପା ପା ଟା ତାଙ୍କୁ ଥରେ ହରାଇ ଦେଲେ ମାନେ ଆଉ ପାଇବା ବହୁତ କଷ୍ଟକର ବା ମୂଲ୍ୟ କେତ
ଯିଏ ମା ବାପା ହରେଇଛନ୍ତି ସେଇ ପିଲା ହିଁ ଜାଣିଛନ୍ତି। ଥିବେ କହୁନାହାନ୍ତି ହେଇ ତ ଦେଖୁନାହାନ୍ତି ହେଇ ଆମରି ଛୁଆମାନୋ ଆମେ ଗୋଟେ ଦିନ କୁଆଡେ ଗଲେ ସେମାନେ ତାଙ୍କର ନାାଗା ଦେବା ଠିକ ଟାଇ
ସେଟା ଆମେ ଯେମିତି ମା ମାନେ ଯେମିତି ନେଇପାରିବା କି ହଁ ଏଇ ମ ଝିଅ ଖାଇନି କି ଆମ ପୁଅ ଖାଇନି କି ପୁଅ ଗାଧେଇନି କଣ କରୁଥିବେ ଯୋଉଠି ବି ଥିଲେ ଛୁଆ ମାନଙ୍କ ଆ କତରେ ଆଖି
ହଁ ଛୁଆଙ୍କର ମାନେ ଯୋଉଠି ବି ଥା ତମେ ଯେତେ କାମରେ ଥା ଛୁଆ ଖାଇ ନଥିବ ତମେ ଖାଇବାାରେ ନେଇ ପହଞ୍ଚେଇଦବ କି ବା ଗାଧୋଇ ନିହାନ୍ତି ଗାଧୋଇ ଦବ ଯାହାବି ତାଙ୍କର କାମ ଅଛି।
ଆ ମୁଁଠକିନା ସଖା ହଉ ଜଳଖିଆ କରୁଛି ଧର ଚା ହଉ ବିସ୍କୁଟ ହଉ ମୁଢ ଫୁଡି ପିଉଛି କିଛି ଦଲେ ଖ ତିନି ଯାଉନହି ତା ଖାଇବି। ଟର ଭାତ ସ ଆଉ ଏପଟେ ସେପଟ ହେଲା ହଁ। ବ ଆଉ ଝିଅ ରୋଷେଇ ସରିବ ସାଢେ ବାରଟା ଏମିତି ବାରଟା ସରିବ ଝିଅ ଖାଇବ ଝିଅ ଖାଇସାରିଲା ପରେ ବଡ ଝିଅ ଖାଇବ ଗୋଟାଏରେ।
ହୁଁ।
ଙ୍କ ଦି ଜଣଙ୍କୁ ଶୋଇଦେବି ସେ ଖାଇବେ ସାଙ୍ଗ ସାଙ୍ଗେ ମାନେ ଶୋଇବେ ଦି ଜଣ ଜାକ। ଆ ସୋଇ ଦେଇ ସଏ ଧର ବାପା ବୋଉ ଆସଥିବେ ଖାଇବେ ବାପା ଖାଇ ନଥିବେ ସିଏ ଭାଇ ଖାଇବାକୁ ପିଇବାକୁ ଦେଇ ସାରିଲା ପରେ ସାଙ୍ଗ ହୋଇକି ପୁଣି ଖାଇବ ତିନିଟା ହେଇଯାଉଛି ଖାଇବା।
ନାଇଁ ତିନିଟା ତ ହେଇଆଣି ମୁଁ ବୁଝୁଛି ଏମିତି ହଇରାଣ ହ ତୁ ହେଲେ ବି ସକାଳ ଖାଇବା ଟା ଜଲଦି ଖାଇବାକୁ ଚେଷ୍ଟା କରିବେ କାହିଁକି ନା ସକାଳ ଖାଇବାଟା ଦେହ ପାଇଁ ନିତ୍ୟାନ୍ତ ଆବଶ୍ୟକ।
ହେଲେ ହଉ
ହଁ ମୁଁ ବି ବୁଝିପାରୁଛି ମୁଁ ବି ସେମିତି ଅସୁବିଧା ତ ନିଜେ ହଉଛି ହେଲେ ବି ସକାଳ ଖାଇବାଟା ଯାହାବଲେ- ଖାଇବାର ଅଛି ଦିପର ଖାଇବାଟା କଣ ଟିକେ- ଏ ଟିକେ ଲେଟ ହେଲେ ଚଳିବ
ଚେଷ୍ଟା କରିବା ଆଉ
ହଁ ଏବେ ଯାଆନ୍ତୁ କଣ କରିବେ ଆଉ କେତେବେଳେ ପରେ କଲ୍ କରିବେ ଆପଣଙ୍କୁ ଆ ରଖୁଛି ନମସ୍କାର ଆଜ୍ଞା